ହ୍ୟାଲୋ ହଁ। ହଁ ଶୁଭ ସକାଳ।
ଶୁଭ ସକାଳ କଣ କରିୁଥିଲୁ।
ମୁଁ ଏଇ ଖାଉଥିଲି ତୁ କଣ କରୁଥିଲୁ।
ମୁଁ ଏଇ ଖାଇକି ବସିଛି ଆଉ କଣ ଖାଇଲୁ ତୁ?
ମୁଁ ଖାଇଲି ରୁଟି ଆଉ ମଟର ଆଳୁ ତରକାରୀ।
ମୁଁ ବି ସେଇ ପିଠା ମଟର ଆଳୁ ତରକାରୀ। ଆଉ
ଆଉ ତୋ ଦେହ ଭଲ ଅଛି।
ହଁ ଦେହ ଏବେ ଟିକେ ଭଲ ଆଉ ଆଉ ତୋର
ହଁ ହଁ ମୋ ଦେହ ବି ଭଲ ଅଛି।
ଆଉ ମଟର ଆଳୁ ତରକାରୀ କିଏ ବନେଇଥିଲା ତମର?
ମା ବନେଇଥିଲା ନା କଣ।
ଓ ହୋ ତତେ ଆସେ ନା।
ମତେ ତେ ମତେ ଖାଲି ମାନେ ଅଳ୍ପ ଲୋକଙ୍କ ପାଇଁ ବନେଇ ପାରିବି ଏତେ ଲୋକଙ୍କ ପାଇଁ ମୁଁ ବନେଇ ପାରିବିନି।
କଣ ଟିକେ କହୁନୁ କେମିତି କଣ ବନଉ।
ମୁଁ ବନେଇ ପାରେନି ଏତେ ଭଲକି ତତେ କହିବି। ତୁ କେମିତି ବନଉ ତୁ ତ ଭଲ ରୋଷେଇ ଜାଣିଛୁ।
ହଁ ସେଇଭଳିଆ ଆଉ ମଟର ଟା ଯୋଉ ନରମାଲ୍ ତାକୁ ଭେଦେଇକି ଦେଇକି ଏବେ ତ ସବୁ ଅଲଗା ଅଲଗା ଟାଇପର ଆସୁଛି ମାନେ ମଟର ସବୁ ଆସୁଛି। । କୁ କିଛି ସମୟ ଭେଦେଇ ଦେଲେ ପାଣି ରେ ସେ ଟିକେ ଫୁଲି ଯାଇଥିବ ତାକୁ ତାପରେ ଟିକେ ସୋଡା ପକେଇକି ଆଉ ଲୁଣ ପକେଇକି ଆମେ ତାକୁ ପ୍ରେସର୍ ରେ ଦେବୁ ଆମେ। ହୁଁ ପକେଇ ଦେଇକି ଆମେ ସେଟାକୁ କିଛି ସମୟ ପର୍ଯ୍ୟନ୍ତ ଭଲସେ ସିଝି ସାରିଲା ପରେ ତାକୁ ତାପରେ ମଟର କୋରା ଗୁରା କାଢିଦବା କାଢିଦେଇକି ତାକୁ କଁ କରିଆ ଯୋଉ ଉଁ ଉଁ ଆକମ କଁ ଛୋଟ ଯୋଉ ଆଳୁ ବି ତା ଦେହରେ ପକେଇ ଦେଇଥିବ ଆଳୁ ବି ସିଝି ଯାଇଥିବ ଆଳୁକୁ ମଟରକୁ ସିଝାକୁ ତାକୁ ର ଥିଲୁ ଆଉ ଯୋଉ ଅ ପିଆଜ ଯୋଉ ପିଆଜ ଟ ଯୋଉ ଆମର ରସୁଣ ଅଦା ଯାହାବି ସବୁ ହେଲା ତାକୁ ଛୋଟ ଛୋଟ କରିକି କାଟିକି ଟମାଟୋ ବି ତାକୁ ଯୋଉ ଛେଚିକି ସେ ଯୋଉ ମସ୍ଲା ଗୁଟା ସବୁ ଛେଚିକି ତାକୁ ଦେଇକି ଆମେ ଯୋଉ ମସ୍ଲା ଟା ବନେଇଦବା, ମସ୍ଲା ବନେଇ ସାରିଲା ପରେ ଟମାଟୋ ଫମାଟୋ ଦେଇକି ଦେଇ ସାରିଲା ପରେ ତାପରେ ଆମେ ଏ ଯୋଉ ନର୍ମାଲ ଘୁଗୁନି ଯୋଉ ଆମର ସିଝେଇକି ରଖିଥିବା ଇଏଟା ଆମର ମଟର ଆଉ ଆଳୁକୁ ତାଧେରେ ଢାଳିକି କିଛି ସମୟ ପରେ ତାଧେରେ ଯାହା ସବୁ ଲୁଣ, ମସ୍ଲା ଯାହା ସବୁ ଦବା କ ଥା ଦେଇକି ଆଉ ସେଇଟା ତାର ମଟର ତରକାରୀ ତିଆରି ହେଇଯିବ ଆଉ ଲାଷ୍ଟକୁ ସରିଲା ପରେ ଟିକେ ଉପରରେ ଗରମ୍ ମସ୍ ଲା ଛିଞ୍ଚି ଦବା।
ହୁଁ ହୁଁ ଯାଆ ହଉ, ଯାଆ ହଉ ଭଲ ରୋସେଇ ତ ଶି ଖିଚ ଆଉ।
ହଁ ସେଇଭଳିଆ ମୁଁ ଆଜି ମୁଁ ତିଆରି କରିନଥିଲି ଆଜି କାଲି ଆସିଲି ନା ଗାଁରୁ କାଲି ଉଁ- ଛୁଆ ବୋଉ ସେଠୁ ତିଆରି କରିକି ପଠେଇଥିଲା ପଠେଇଥିଲା କାଲି ରାତିରେ ରଖିଥିଲି ଫ୍ରିଜ୍ ରେ କି ଛି ରଖିଥିଲି ଆଉ ସକ୍ ଆଉ ସକାଳୁକୁ ଆଜି କିଏ ଆଉ ତିଆରି କରିବ ସକାଳୁକୁ ସେଇଆକୁ ଗରମ୍ ଉମ୍ ଗରମ୍ ତ କଲିନି ସେମ୍ ଫ୍ରିଜ ବାହାର କରିକି କିଛି ସମୟ ଥୋଇ ଦେଇଥିଲି ବାହାରେ। ତାକୁ ଖାଇଦେଲି ପିଠାରେ ଆଉ।
ଆଚ୍ଛା ଆଛା।
ଆଉ ତମର ଏତେ ସକାଳୁ ବନେଇ ସାରିଲଣି।
ହଁ ହଁ କାଲି ବୋଧେ ବନେଇଥିଲେ ନା କଣ ସେ ସବୁ ଥୁଆ ହେଇଥିଲା। କାଲି ତ ମୁଁ ଖାଇ ନଥିଲି ରାତ୍ରେ। ତ ସେଟା ବୋଧେ ଥୁଆ ହେଇଥିଲା ନା କଣ ମୋରଟା।
ଏହେ ହେ ହେ ହଁ ସେଇଆପା ଏ-ଏ -ସ ଏତେ ସକାଳୁ ଉଠିକୁ ବନେଇକୁ ଭାରି ଜୋର୍ ଚିଡା ବି ଲାଗୁଛି। କଁ ଟିକେ ଟିକେ ସଖାଳୁ, ଆଉ ତମେ ସକାଳୁ ସବୁ ଦିନି ତୁ କଁ ଖାଉ?
ମୁଁ ସଖାଳୁ ଏତେ କିଛି ଖାଏନା ମୋର ଯାଇଙ୍କି ଦଶ୍ଟା ଏଗାର୍ଟା ବେଳୁକୁ ଯାଇଙ୍କି ଖାଇବି ଯଦି ଖାଇବି ନହେଲେ ଯାଇଁକି ଗାଧେଇକି ଏକାଥରକେ ପଖାଳ ଖାଇବି ଗୋଟେ ବେଳୁକୁ।
ଓହୋ ସକାଳ ଖାଇବା ଖାଉନୋଉ।
ନାଁ ସକାଳୁ ଟିକେ ମୁଁ ଜିରା ପାଣି ପିଇଦିଏ। ଆଉ ବେଶି କିଛି ଏତେ ଖାଏନା, ତୁ କଁ ଖାଉ ସଖାଳୁ?
ମୁଁ ଏଇ ଆଗରୁ ତ ଖାଉଥିଲି ବିସ୍କୁଟ ଚା ତ ସବୁଦିନ୍ ମୋର ଯାଆ ହେଲେ ଖାଇବି। ଏବେ ଏଇ ଟୋଟାଲ୍ ଚା ଟା ଟୋଟାଲି ପେଟ ଫେଟ ଯୋଉ ଗ୍ୟାସ୍ ହେଲା ଇଏ ହେଲା ବିସ୍କୁଟ୍ ଟା ଟୋଟାଲି ଛାଡିଦେଲି। ଆଉ ଛାଡି ଦେଇକି ଏଇସାଁ ଅଦର କେତେବେଳେ ଓଡ୍ସ ଟିକେ ନ ହେଲେ ଏ ଯୋଉ କନଫ୍ଲେକ୍ସ ଟିକେ ସକାଳୁ ଖାଇଦିଏ, ବେଳେ ବେଳେ ଛତୁଆ ବି ତ ଗୋଳେଇକି ଛତୁଆ ଖାଇଦିଏ। ଆଉ ଯୋଉ ଦିନ ସକାଳୁ ହୁଏ, ସକାଳୁ ଆମର ସବୁଦିନ ପ୍ରାୟ ସକାଳୁ ଖାଇବାକୁ ହେଇଯାଇଥାଏ। ହେଇଯାଇଥାଏ କିନ୍ତୁ ଯୋଉ ଦିନ ନ ହେଇଥାଏ ମୁଁ ଗୋଟେ- ସୁ ଯୋଉ ମୁଁ- ସ- ଏ- ତୁ- ଯୋଉ ଏତେ ସକାଳୁତ ରୁ ରୁଟି ଫୁଟି ଖାଇଆକୁ କଁ ଭଲ୍ ଲାଗେ କି। ଭଲ୍ ଲାଗେ ତତେ ସେ ଦଶ୍ଟା, ଏଗାର୍ଟା ବଜିଗଲାକୁ ସକାଳୁ ଉଠିକି ମୁଁ ସେଇଗୁଡାକୁ ଯଦି ଟିକେ ଟିକେ ଖାଇ ଦେଇଥାଏ।
ଆଓ ହୋ ଆଉ ତୋ ଭାଇ କଁ କରୁଛି?
ଏଇ ତା ସାଙ୍ଗ ମାନ ସବୁ ଆସଥିଲେ ଏଇ ଯାଇଚି କଣ ଯୋଉ କଲେଜ୍ ଯାଇଚି କଣ ତା ସାଙ୍ଗ ଗୋଟେ କୋଉ କଲେଜ୍ ପାଖରେ ଯୋଉ କଲେଜ୍। ଶ୍ରୀରାମ ରମ କଲେଜ୍। ଆଉ ଯାଇଛି ସେଠିକି ଆଣିଆକୁ କଣ ତାଙ୍କର ଯୋଉ ଅ -ଅ-ଅ-ଇଏ ସାର୍ଟିପିକେଟ୍।। ମାର୍କ ସିର୍ଟ୍ ଯୋଉ ପ୍ଲସ୍ ଟୁ ମାର୍କ ସିର୍ଟ ଆଣିଆକୁ କଣ କଲେଜ ସ୍କୁଲ ଯାଇଛି ନେଇକି ଆସିବ ତୋର ଲିଭିଙ୍ଗି ସାର୍ଟିଫିକେଟ ପାଇଁ କଣ ଆପ୍ଲାଇ କରିବ। ଆଉ ଆର୍ ତ ମିଳିନି ସାର୍ଟିଫିକେଟ। ଇଏ ଯିବ ଫେରେ କାଲି ତାଙ୍କ କଲେଜ ରେ ମିଳିବ କାଲି ଯାଇକି ସିଏ ସେଠି ନେଇକି ଆସିବ ଆଉ।
ଓହୋ ଆମର କେବେ କେଜାଣି ସାର୍ଟିଫିକେଟ ଦେବେ।
ହଁ ସେଇ ପା ସେ କଥା କଣ କରିବା। ସେମିତି ତିନି ବର୍ଷ ଯାଙ୍କ ପିଲ ପିଲେଇ କେମିତି ଗଲେ ପୁଣି ନେଇ ପଚାରି ପଚାରି କେହି ଆଣକୁ ପଡିବ ଆଉ
ହଁ।
ଆଉ ଯୋଉ ତମ ଘରେ କଣ କରୁଛନ୍ତି
ଆମ ଘରେ ଏ ସବୁ ରୋଷେଇ ମା ହେରିକା ରୋଷେଇ କରୁଛନ୍ତି ବାପା ବୋଧେ ବିଲ ଆଡେ ଯାଇଛନ୍ତି।
ହୁଁ ହଁ ଆଉ କହୁନ ଯାଇକି
ଏଇଠି ସେ ସବୁ ଶୋଇଛନ୍ତି କି ଫୋନ ରେ ଟିପୁଛନ୍ତି ଆଉ।
ଆଜି ଏବେ ତ ସମସ୍ତଙ୍କର ଗୋଟେ କିଛି କିଏ କାହାର କିଛି କାମ ନଥିଲେ ଗୋଟେ ହେଲା ଫୋନ ନଁ।
ଫୋନ ଅଛି ତ ସବୁ ଅଛି।
ସେଇଆ ଯେତିକି ହଉଛି ଫୋନ୍ ଟା ଯେତିକି ଆମକୁ ମାନେ ବ୍ୟସ୍ତ ବି ରଖୁଛି ସେତିକି ବି ମାନେ ଆମ ପାଇଁ ମାନେ କ୍ଷତିକାରକ ବି ହଉଛି।
ହଁ ଆମର ସମସ୍ତେ ସ ମାନେ କାହା ସହିତ ଆମେ ଏତେ ବସିକି ଗପ ବି ପାରୁନାହାନ୍ତି। ତ ସବୁ ପ୍ରାୟ ଫୋନରେ ବ୍ୟସ୍ତ ରହୁଛୁ।
ହଁ ଗୋଟିଏ ଜିନିଷ ଆମର ବହୁତ ଗୋଟେ କାମ କରିଦଉଛି। ଯେ ଆଗରୁ କଣ ଆମେ ବୁଲିବାକୁ ପଳଉଥିଲେ ଆମର ଟିକେ ବାହାରେ ଟିକେ ବାହାର ଲୋକଙ୍କ ସହିତ ସମ୍ପର୍କ ବଢୁଥିଲା ସାଙ୍ଗସାଥି ମାନଙ୍କ ସହିତ ଭେଟିଲେ କିଛି ସମୟ ବସି ଯାଉଥିଲେ ଏବେ କଣ? ତାଙ୍କ ଫୋନ ରେ ଟିକେ ପାଞ୍ଚ ମିନିଟ୍ କଥା ହେଇଗଲେ କିନ୍ତୁ ଆଉ ଭେଟ ନହଲେ ବି ଆମେ ସେମିତି ମାନେ ହେଇଯାଉଛି ଆଉ ସେ ଆଉ ସେମିତିରେ ବି ବହୁତ ଆମେ ଯେତିକି ଫୋନ ସହିତ ଯେତିକି। ମାନେ ଆଟାଚ ହେଇଯାଉଛନ୍ତି ତା ସହିତ ଆମେ କଣ ଆମର ଯେତିକି ମେଣ୍ଟାଲ ଯଦି ସବୁ ମାନସିକ ସ୍ତରରେ ଆମକୁ ବହୁତ ପ୍ରକାର ମାନେ ରୋଗ ବି ଦେଖା ହଉଛି।
ହଁ ଫୋନ୍ ଯେତିକି ଭଲ ସେତିକି ଖରାପ ବି।
ହଁ ଯେତିକି ଆମ ପାଇଁ ସେତିକି ଭଲ ଆଉ ଯୋଉ କଣ ତୁ କେତେ ସମୟ କଣ ଫୋନ୍ ୟୁଜ କରୁଚୁ
ମୁଁ ତ ପ୍ରାୟ ଟାଇମ ଫୋନ ୟୁଜ କରେ ଏବେ ଟିକେ କମ୍ କମି ଯାଇଛି ଆଉ ମାନେ ଆଗରୁ ବହୁତ ବହୁତ ଟାଇମ ଫୋନ ୟୁଜ୍ କରେ।
ବି କଲେଜ ରେ ବି ଦେଇ ଫୋନରେ କଣ ଆଗରୁ ଆମକୁ ସବୁ ବହି କିଣିବାକୁ ପଡୁଥିଲା ଇଏ କରୁଥିଲା। ଆମେ ତ ଏଇ ଯେତେ ଦିନ ପାଠ ପଢୁଛନ୍ତି ଫୋନ ପାଇଁ ଆମର। ବହି ପଇ ବି ଆମର କିଣା କମିଯାଇଛି। କିଛି ବହି ପଇ କିଣା କିିଣି କରିବାକୁ ପଡିଲାନି ସବୁ ତ ଫୋନରେ ବି ପା ଆସିଲା ତ ସେଥିପାଇଁ ବି ଅଧିକା ଟାଇମ ଆମେ ଫୋନ ହିଁ ଦେଇ ଦଉଛନ୍ତି ସେ ଫୋନ ରେ ସବୁ ଯାଙ୍କ କଲେ। ଆ ବହି ବି ପାଠ ପଢିବାକୁ ବି ବହି ଆମକୁ ବହି ପଢା ବି ଆମର ମାନେ ତା ଉପରୁ ଆଗ୍ରହ ବି କମିଗଲା ଏବେ। ପାଞ୍ଚ ମିନିଟ ମୁଁ ବହି ଗୋଟେ ଧରି କି ବସିଲା ବେଳକୁ ଆଉ ପଡ଼ିବାକୁ ଇଚ୍ଛା ହଉନି ସେଟା ମତେ ଲକ୍ଷ କରୁଛୁ ନାବେ।
ହଁ। ଇଚ୍ଛା ବି ହୁଏ ନା କନଣ୍ଟ ମାନେ ଆ ମ ମାନେ ଆମ ମନଟାକୁ ଆମେ ସେଠି ସ୍ଥିର କରିପାରିକି ମାନେ ପାଠ ପଢି ହୁଏ ନା ପାଷ୍ଟେ କଥା।
ଆଗରୁ କଣ ଛୋଟବେଳେ ଆମ ପାଖରେ ନିଜର ଫୋନ ନଥିଲା ସେତେବେଳେ କଣ ଘର ଲୋକ
ହୁଁ।
ତାକୁ କଣ ଆମେ କିଛି ସମୟ ପାଇଁ ଆମକୁ ଦିଅନ୍ତି କଣ ଦେଖିବାକୁ ଫୋନ ଇଏ କରିବାକୁ। କିନ୍ତୁ ଏବେ କଣ ନିଜର ଯେତେବେଳେ ହେଇଗଲା ତା ଦେହରେ ପାଠ ପଢ ତା ଦେହରେ ସବୁ କର ସେଥିପାଇଁ ଅଧିକାଂଶ ଯାଉଛି ଆଉ।
ଏଇଆ ସବୁ ଆଉ।
ଆଗରୁ
ହଁ ମୁଁ କହିଲି ତୋ ଭଏସ୍ ଶୁବୁନି।
ହ୍ୟାଲୋ।
ହଁ କହ?
ଶୁବିଲା‌। ‍
ହଁ।
ଆଉ?
ଆଉ ଘରେ ସବୁ କଣ କରୁଚନ୍ତି ଅଙ୍କଲ?
ବାପା ଯାଇଚନ୍ତି ସକାଳୁ ଯାଇଚନ୍ତି ପାଖକୁ ଯାଇଚନ୍ତି ଏଠିକି ସ୍କୁଲ ଯାଇଚନ୍ତି ଗୋଟେ ସେଠି ତାପରେ ଛୁଆ ବହି ଆସିଲା ଗାଁକୁ ଯାଇଥିଲା ଆସିଲା। ଆଉ
ହୁଁ, ହୁଁ।
ଯୋଉ ଛୋଟ ଯାଇଥିଲା ସାଙ୍ଗ ମାନଙ୍କ ପାଖକୁ ଆଉ ମୁଁ ଏଇ ବସଚି ଘରେ ଆଉ। କଣ କରିବା ଆଉ ତ ନିଦ ଜଲଦି ଭାଙ୍ଗି ଯାଉଥିଲା ଏଇ ସାଙ୍ଗେ ଶୋଇକି ଉଠୁ ଉଠୁ ଆଠଟା ସାଢେ ଆଠଟା ବାଜୁଛି। ଆଉ ସହିତ ସକାଳୁ ବି ଉଠିବନି ହଁ ଗାଁ ରେ ଜଲଦି ଭାଙ୍ଗିଯାଏ। ନହେଲେ ରଜ ଯୋଉ ତିନି ଦିନ ଥିଲା କେମିତି ସକାଳୁ ଉଠିକି ଗାଧେଇ ପାଧେଇ କେମିତି ଟିକେ ସଜବାଜ ହେଇକି ବୁଲିବୁ ଆଉ ଏ ଏଇନେ ତ ରଜ ସେରି ଗଲା ଆ ରଜ ଆ ଘରେ ବସିବା କଥା ଆଉ ତୋର କଣ କେମିତି ଚାଲଚି।
ମୋର ତ ସେୟ ଆଉ ରଜ ତ ଏଥର ମୋର କିଛି ଭଲ ଯାଇନି। ଖାଲି ଖାଉଛି, ପିଉଛି, ଶୋଉଛି ଉଠି ଯାଉଛି ମୁଁ ଜଲଦି ଟିକେ ଉଠି ଯାଉଛି ଏବେ କାଲି ନା ପରଦିନ ଉଠିଲି ବହୁତ ଲେଟ ରେ କାଲି ତ ଉଠିଲି ବହୁତ ଲେଟରେ ବେଶୀ
ଓହୋ ଆଉ ଦେହପା ଠିକ୍ ଠାକ୍ ଅଛି ନା।
ହଁ ଦେହ ତ ଏବେ ଖରାପ ହେଇଥିଲା ଏବେ ମେଡିସିନ ଖାଇକି ଠିକ୍ ଅଛି।
ହଁ ଆଉ?
ଆଉ କଣ ପଢାପଢି କଣ କରୁଛ?
ପଢା ପଢି ତ ଆମେ ପର୍ଯ୍ୟନ୍ତ ପଢାପଢି କିଛି ଆରମ୍ଭ ହେଇନି। ଏଇ ରଜ ସରିଲା ଏଇ ଆସିଲୁ। ଆସିଲୁ ଦେଖିଆ ବହିପତ୍ର ବି ସବୁ କୁଆଡେ ଘର ଫର ଅସୁବିଧା, ଅସନା ମସନା ହେଇଛି କାଲି ମୁଁ ଆସିକି ମୋର ତଥା ବିି କେହି ନଥିଲେ ମୁଁ କାଲି ତଥାପି ବହୁତ ଗୁଡ଼େ ସଫା କଲି ସବୁ। ସଫା କଲି ମୋ ରୁମ୍ ଟା ପୁରା ସାଙ୍ଗ ସାଥିକ ସବୁ ଝାଡୁ ଫାଡୁ କରିକି ତାକୁ ପୋଛା ପୋଛି ସବୁ କଲି। ପୋଛା ପୋଛି କରିକି ଯାହା ସବୁ ସାଇଜ ସୁଜା କରିଛି ଆଉ ସବୁ ଅନାବନା ହେଇ ପଡିଛି। ତାପରେ ବି କଣ ଏଇସେ କଲେଜ ସରିଲା କଣ ପଢିବ ବି ଜାଣି ହଉନି। କଣ ପଡିବ ଆଉସ ସେ ସେଟା ଗୋଟେ ମୁଖ୍ୟ ଗୋଟେ ସମସ୍ୟା। ଆଉ ତାପରେ ସେତେବେଳେ କଣ କଲେଜରେ ଆମର ଗୋଟେ କିଛି ଗୋଟେ ରହୁଥିଲା ଏଇଟାକୁ ପାଠ ଏଇଟା ପଢିବା କି କଣ କରିବା। ସେଇଟା ଆମର ଗୋଟେ ରହୁଥିଲା କେମନ୍ତି ସେ ଆଉ ବି ଛୁଟି ରେ ରହୁନି ଏଟାକୁ ପଢିବ ମୁଁ ବି କଣ ପଢିବି। ଆଉ ସେଇଠି ଟିକେ ସେଇ ଚିନ୍ତା କରୁଛି ଆଉ କଣ କହିବି।
ଆଉ ଏଥେର ବା ମେଳା ପଡିଛି କୁସୁମା ପାଖରେ।
ହଁ ସେଟା କେତେ ଦିନ ଏବେ ଅଛି।
ହଁ ମୁଁ ଦେଖୁଥିଲି ତ ଫୋନ ରେ କଣ ଚବିଶ ତାରିଖ ପର୍ଯ୍ୟନ୍ତ ଅଛି ରହିବ ବୋଧେ।
ଆଉ କଣ ରଜ ମହୋତ୍ସବ ଥିଲା ରଜ ମହୋତ୍ସବ। ପଡିଥିଲା ଆଉ ଆସୁନୁ ଯିବା ବୁଲିକି
ହଉ ଯିବା ଗୋଟେ କୋଉ ଦିନ ବୁଲିକି ଆସିବା ଆଉ।
ଆସୁନୁ ଦିନେ ଦି ଦିନ ଭିତରେ ଆସେ ଆସେ ବୁଲି ଯାଇଁ ଯିବା ଆଉ। ଛୋଟ ମେଳା ଟେ ପଡିଛି ମୁଁ ଦେଖଥିଲି ଯା ବାହାରୁ ଛୋଟ ମେଳାଟେ। ପଡିଛି
ଓ ହଁ।
ଆଉ କଣ କରିବା କଲ।
ହଁ।
ହୁଁ।
ହଉ ରଖୁଛି।